ହଁ ହଁ ହ୍ୟାଲୋ।
ହଁ ବା
କଣ କରୁଥିଲ?
କଣ କରୁଥିଲ? ସେଇଆକୁ ଯା ବସେଇଛି ଖାଲି ଭାତ ବସିଚି ଆଉ କିଛି କରିନି।
ଆଉ।
ପରିବା ପତ୍ର ଶାଗଟିକେ କରିଦେଇଛି।
ହୁଁ।
ତାକୁ ସବୁ ଯୋଗାଡି ଯୁଗୁଡାକି ରଖିଥିବ ହୁଁ ହୁଁ।
ହଁ ରୋଷେଇ ହଁ।
ଆମ ଆଡେ ବି ସେଇ ହୋଉଛି। ଆମର ବର୍ଷା ଟା ଛାଡି ଯାଇଥିଲା ଦଶ ମିନିଟ ପାଇଁ ପୁଣି ହେଲା ହଁ ବା ଆଉ ହ୍ୟାଲୋ।
ହ୍ୟାଲୋ ହଁ କୁହ
ରୋଷେଇ ଫସେଇ ଆମର କିଛି କରିନାଇଁ। ଏ ଛୁଆ ତାଙ୍କର ସକାଳୁ ଉପୁମା ଘୁଗୁନି ଖାଇ ଦେଇଛନ୍ତି। ଆଉ ଆମେ ଆମର ଖାଇନୁ ସିଏ ତାଙ୍କର ଖାଇଥିଲେ ମୁଁ ମୋର ଖାଇନି ଜଳଖିଆ ଖାଇ ଦେଇଥିଲି ଖାଲି ଏଇ ଯୋଉ ମିଠା ମୁଁ ନଣନ୍ଦ କାଲି ଆସିଥିଲେ ଯେ ସେ ମିଠା ମୁଠି ଆଣିଥିଲେ ମୁଁ ସେଇଥିରୁ ଟିକେ ଖାଇଦେଇକି ବଇଛି। ହଁ ହେଇ ଆକୁ କିଛି ଖାଇନି। କାଲି ଆମର ନଣନ୍ଦ ଆସିଥିଲେ ତ ବୁଲି।
ହୁଁ
ହୁଁ ସେଇଥି ପାଇଁ ଆଉ ଏଇନା କରିଦେବି ଆଉ ଗ୍ୟାସରେ ତ ପତିରେ ସେଇନା କରିଦେବି ଆ ଛୁଆ ତ ଖାଇଛନ୍ତି ଏନା କେହି ଖାଇବେନି ଆଉ ଡେରି କରିକି ଖାଇବେ।
ଆଜି ସ୍କୁଲ ଯାଇନାହାନ୍ତି?
ନାଇଁ ଆମର ବର୍ଷା ପ୍ରବଳ ହଉଥିଲା ବଲି ଛାଡିଲୁନୁ। ବର୍ଷା ଏଣେ ପ୍ରବଳ।
ହୁଁ ଆମର ଇଆଡେ ବର୍ଷା ପ୍ରବଳ ସେଇଥି ପାଇଁ ଛୁଆ କୁ ଛାଡିଲୁନି। ସଖାଳୁ ବି ବର୍ଷା ଛୁଆ ଯାଇପାରିଲନି ଆଉ ଗାଡି ଗାଡି ଆସିଲେ ଥିଲା ଗାଡି ବାଲା କୁ ଫୋନ କରି ମନା କରିଦେଲୁ।
ହୁଁ ହଁ
ହୁଁ ହ ଏମିତି ଆଉ
ଖାଉଥିଲା କାଙ୍କଡବି
ହୁଁ ନା ଆମର ଯୋଉ ଏଇ ଛୁଆ ତାଙ୍କର ଖାଇଛନ୍ତି ପୁଣି ଖାଇବେ କଲେଜା କଥାରେ ଖାଇବେ ହୁଁ
ଆଜ ମାନେ ଥଣ୍ଡାଦିନ ଷ୍ଟାର୍ଟ ହେଇଗଲା।
ହଁ।
କିନ୍ତୁ ନା ଡର ହିଁ ଲାଗୁଛି।
ଥଣ୍ଡା ରହିଲେ ସେମିତି ହବୁ।
ବର୍ଷା ଦିନ ହେଲେ ଘର ଟିକେ ଟିକେ ଯା ହେଲେ ସେକ ସେକ ଲାଗେନି।
ହଁ ବା।
ର କିଛି ତ ଖରା ହେଇନି ଜଣାପଡି ଏନି ଘର ତଳରା ହଁ ବେଳେ ବେଳେ ଚପଳ ମାଡ଼ିକି ବୁଲେ ଘରେ। ରୋଷେଇ ଘରକୁ ଯାଇନି
ଦାର କେତେ ମଣିଷ ଓଦା ହବ।
ଆଁ?
ମୁଁ କଇଲି କାଲି ରାତିରେ ବାହାଘରଆ ଯାଇଥିଲ ନାଇଁ?
ଭୋଜି ଖାଇକି ସାଢେ ଆଠଟାରେ ଏଠୁ ଗ। ନଅଟାରେ ପହଞ୍ଚିଲୁ ସାଢେ ନଅଟା ସୁଦ୍ଧା ଖାଇ ଖୁଆଇକି ବୁଲି ବୁଲାଇକି ଦଶ୍ ଟା ସୁଧା ପଳେଇ ଦଶଟା ସାଢେ ଦଶଟା ବେଳକୁ, ହୁଁ। ଏ ପୁଅ ବାହାଘର ତ ହୋଟେଲ୍ ରେ। ହଁ ବଢିଆ ଭୋଜି ଭଲ ହେଇଥିଲା, ଭଲ ସୁନ୍ଦର୍ ବି ବୋହୂଟି ଆମର ଆଉ
ତାଙ୍କ ଘର କୁଆଡେ କି?
ପୁରୀ ଆଡେ ତାଙ୍କ ଘର।
ନାଇଁ-ନାଇଁ ଗାଁଟା
ଏଇ ଆମ ଗାଁରେ ବା, ହଁ। ହଁ ଏମିତିଆ ସେ ସେଇଠୁ କଇଲେ ଆଉ ଡାକିଥିଲେ ତ ନ ଗଲେ ମନ ଦୁଃଖ କରିବେ ସେଟୁ ଖୁସି ହେଇଗଲା ଲଭ୍ ମ୍ୟାରେଜ ତ, ପୁଅ କହୁଚି ଆନ୍ଟି ଟା କେମିତିିଆ, ମୁଁ କହିଲେ ପୁରା ପର୍ଫେଟ୍ ଅଛି ହିଁ। ଝିଅକୁ ପୁଅ ଯୋଡି ପୁରା ବଢିଆ ଦେଖାଯାଉଛି। ମୁଁ କହିଲି ଆଉ ପୁରା ଫାଇନ୍, ମୁଁ କହିଲି ଆଉ ତମ ପୁଅ ଚଏସ୍ କରିଚନ୍ତି ଆଉ, ମୁଁ କହିଲି ହଁ।
ତାପରେ ସେ ଭୋଜି ସବୁ ଆଇଟମ୍ ହେଇଥିଲା, ବହୁତ୍ ଆଇଟମ ନଷ୍ଟ ବି ହେଲା। ଏଇ ବର୍ଷା ଦୋଷରୁ ଲୋକ ଟିକେ କମ ଗଲେ, ଆଉ
ବର୍ଷା ଦିନେ କଣ ଯାହାର ଇଚ୍ଛା ହଉଥିବ ଯିବାକୁ ବି ଆଉ ଇଚ୍ଛା ହବନି।
ହଁ।
ଫ୍ୟାମିଲି ଯାଉଥିବେ, ବର୍ଷା ହେଲେ ସିଏ ଜଣେ
ହଁ-ହଁ ଆଉ କିଏ ଯେମିତି ହେଲେ ଯାଇ ଜଣେ କାମଟା ମେକପ୍ କରିଦିଅ ଆଉ କିଏ ନଜା।
ଏ ବର୍ଷା ହେଲେ ଆଉ ତ ଆଉ ତମେ ଯେତେ ଗରମ୍ ମୁଁ ଖରା ହଉଥବ ଖରା ଦିନରେ ଗୋଟେ ବ ବର୍ଷା ଦିନେ ଗୋଟେ ଇଣ୍ଟ୍ରେଷ୍ଟ୍ ଲାଗିବନି କୁଆଡେ-କୁଆଡେ ଯି
ହଁ ବା, ତମେ ଟିକେ ଭଲରେ ଶାଢୀ ଖଣ୍ଡେ ପିନ୍ଧି ପାରିବନି। ଲୁଗାକୁ ଟେକି ଟେକିକା କୁଆଡେ ଯିବ। ହିଲ୍ କୋତରା ହବ, ଲୁଗା କୋତରା ହବ। ହେ ମୁଣ୍ଡ ବିନ୍ଧିବ ହେ ଧାଇଁକି ଯିବି ପୁଣି ମେକପ୍ ଛାଡିଯିବ। ଆଉ ସବୁଠି ଆଉ କଣ ଭୋଜି ଖାଇଯିବ ଯୋଉ ରେନୀକୋଟ ପିନ୍ଧିକି।
ଆଜିକାଲି ଯେମ୍ତିଆ ଶୀତ ଦିନେ ବାହାଘର ମାନେ ଶୀତ ଭଳିଆ ଆଉ ଶୀତ ହଉଚି ଆଗ ଭଳିଆ
ହଁ। ହଁ ସେଇ ଶୀତ ଦିନ ଆଡୁକୁ ବାହବ। ଯ ଏଟା ଖରା ଦିନରେ ବେଶୀ ଗୋଟେ ଯୋଉ ଖରା ଦିନଟା ଜା ଚଳି ଯାଉଛନ୍ତି କିନ୍ତୁ ଏଇ ବର୍ଷା ଦିନଟାରେ ବେଶୀ ହଇରାଣ।
ହଁ ଆମେ ଗଲୁ ଫାର୍ଷ୍ଟ କୋଲଡ୍ରିଂକ୍ସ ପିଇଦେଲୁ। ତାପରେ ତା ଏଣ୍ଟ୍ରିରେ ୱେଲକମ୍ ତା ଟିକେ ବାଟ ଆଗକୁ ଏଣ୍ଟ୍ରିରେ ତାପରେ ଛୁଆ ତାଙ୍କର କହିଲେ ଆମେ ଗୁପଚୁପ ଖାଇବା ଟିକେ ଖାଇଦେଲୁ ତାପରେ ପୁଣି ସେକରକୁ ଷ୍ଟାଟର ସବୁ ହେଇଥିଲା ଯୋଉ ଚାଟ ଫାଟ ହେଇଥିଲା। ଆଉ ସୁପ୍ ହେଇଥିଲା। ତା କଡକୁ ଥିଲା ଯୋଉ କଣ କୁହନି ସୁଇଟ କର୍ନ ସୁଇଟ କନ ହେଇଥିଲା ହଁ ତାଗରକୁ ତା କଡକୁ ଅଣ୍ଡା ଚପ ତା ତାକୁ ମାଛ ପୋଡ଼ା ପନିର ଟିକା। ଆଉ ଚିକେନ ପୋଡା। ହୁଁ ଏମିତି ସବୁ ହେଇଥା ସେଇ ସବୁ ଷ୍ଟାଟର ଟିକେ ଟିକେ ଖାଇଦେଲା ବେଳକୁ ପେଟ ଫୁଲ। ତାପରେ ସେପଟକୁ ଗଲୁ ମୁଁ କହିଲି ଚାଲ ଖାଇ ଦେଇକି ଶୀଘ୍ର ପଳେଇ ଆମେ କାହିଁକି ରହିବା। ଝିଅ କହିଲା ନା ମୁଁ କିଛି ଖାଇବି ଆଉ ସେଇରାକୁ ଖାଇକି ତାର ରହିଲେ ଦି ଜଣ ଯାକ କିଛି ଖାଇନାହାନ୍ତି ଆଉ।
ନ ଖାଆନ୍ତି ଆଉ
ହଁ ବା ସିଏ ଖାଲି ଷ୍ଟାଟର ରୁ ଖାଇଥିଲା ଆଉ ମିଲ କରିି ମେନକୋ କରିକି ଗଲେ। ହଁ ମୁଁ ମୋର କଣ କଲି ନା ସେ ମେନକୋସରୁ ମୁଁ କହିଲି ଟିକେନା ର ଖାଇ ଦେଇେଇ ପଳେଇି ଆଉ ଖାଲିଟା ର ଆଇଛି। ତାପରେ ରାଇସ୍ ହେଇଥିଲା ଫ୍ରାଇରାଇକ୍ସ ହେଇଥିଲା। ତାପରେ ରୁମାଲ ରୁଟି ହେଇଥିଲା ତା କରକୁ ଡାଲି। ତା କଡକୁ ପନିର ତା କଡକୁ ଛତୁ ତା ଗଡକୁ ଫିଙ୍ଗର ଚିପ୍ସ ଆଉ ସବୁଥିରୁ ପୋଟଳ ଆଉ ଏଇରା କଣ ପାଇଁ ଖାଲିଟାରେ ଆଣିବି କୋବି ଚିଲ୍ଲି ହେଇଥିଲା। ଚିକେନ ଚିଲିି ହେଇଥିଲା ମଟନ ହେଇଥିଲା ମାଛ ହେଇଥିଲା। ଆଉ ମୁଁ ଖାଲି ସେ ମଟନ ଟା ଟିକେ ଭଲପଏ ବୋଲି ମଟନ୍ ଟା ଟିକେ ଆଣିଲି ରାଇସ ଟିକେ ଆଣିଲି। ଖଟା ଟିକେ ଆଣିଲି ଆଉ କିଛି ଆଣି ପାଇସ ଟିକେ ଖାଇଦେଲି ଆଇସ୍କ୍ରିମ ଗୋଟେ ପାମ୍ପଡ ଟିକେ। ଆଉ କିଛି ଆଇଟମ୍ ଆଣିଲିନି। କ ରହୁନା ମ୍ୟାଡାମ ସେଛଞ୍ଚଡା ଗଟେ ହେଇଥିଲା ଚିଙ୍ଗୁଡି। ମାଛ ଚିଙ୍ଗୁଡି ସବୁ ହେଇଥିଲା ଆଉ। ମୁଁ କହିଲି ନାଇଁ ମୁଁ ଖାଇବିନି ହେଲେ।
ଆଜି କାଲି
ହଁ ବା
ସମସ୍ତେ ସାରା କିଏ ଖାଇବ ଏତେ। ହୁଁ
ହଁ ବା।
ମଇଦାନ ଖାଇବା କଥା ନୁହ
ହଁ ବା ମୁଁ ସେଇଥି କିଛି ନେଲିନି ଖାଲି ମଟନ ଖଟା ଟିକେ ମତେ ଖଟା ଟା ହେଲା ଖଟା ତ ନୁହେଁ ଫ୍ରୁଟ ଫ୍ରୁଟ ଜଲ ଟା ଆଁ ସେ ଫ୍ରୁଟ ଅସ ମୁଁ ସେଇୁଥିରୁ ଟିକେ ନଖୁରୁ ଧରିଲି। ଏଇଆ ଆମ ପ୍ରବଳ ବର୍ଷା।
ଆଁ
ଏବେ ବର୍ଷା ହଉଛି।
ହଁ ଆମର ଏବେ ପ୍ରବଳ ବର୍ଷା ହଉଛି।
ଆମର ଏଇନା କମି ଯାଇଛି ଖାଲି ଫିରି ଫିରି ହଉଥିଲା।
ନା ଆମର ଏଇନା ପ୍ରବଳ ବର୍ଷା ହେଲା। ଲୁଗାପଟା ଦି ଖଣ ଶୁଖେଇଥିଲି ଉପରେ ଛାତ ଉପରେ ନା ସେ ଓଦା ହେଇଗଲା। ସେ ଅଦା କ ଅଦା ହଉଥାଉ ତାକୁ କେତେ ଥର କହୁଥିବ ରଖୁଥିବ। ହ ଆଉ। ତମ ଆଡ଼େ କମ ବର୍ଷା ହଉଛି ଭଲ ଆମ ଆଡ଼େ ପ୍ରବଳ ବର୍ଷା।
କିନ୍ତୁ କରିକି ଅଛି ସାାନ ହେଲେ କଣ ହବ କରିକି
ହୁଁ। ପୁଅ ଝିଅ ତମର ସମସ୍ତେ ସ୍କୁଲ ପଳେଇଛନ୍ତି?
ହଁ।
ହଁ ଗାଡ଼ି ଫାଡ଼ିରେ ନେଇଯାଉଛନ୍ତି ଆଉ।
ସେ ବସ ଷ୍ଟପକୁ ପଳଉଛନ୍ତି ନେଇକି ସେଇ ବସ୍ ଷ୍ଟପକୁ ଯାଉଛନ୍ତି। ପୁଣି ସେ ଆସିଲା ସେଇଠି ଓହ୍ଲାଇବେ ପୁଣି ଯାଇକି
ଗାଡ଼ିରେ ଯାଉଛନ୍ତି?
ହୁଁ। ହୁଁ ହୁଁ ହଉ।